ଆଜ୍ଞା ନମସ୍କାର।
ଆଜ୍ଞା, ନମସ୍କାର କୁହନ୍ତୁ, କଣ ଏତେ ଦିନ ପରେ ମନେ ପଇଲା। ଆଜ୍ଞା, ଆଜ୍ଞା ଭଲ ଅଛି ଆପଣ କେମତି ଅଛନ୍ତି?
ମୁଁ ଭଲ ଅଛି।
ଆଉ ସବୁ କଣ ଖବର ଭଲ ତ
ଆଜ୍ଞା, ଆଜ୍ଞା ଭଲ ଅଛି। ସେମିତିରେ ପିଲାମାନେ ସ୍କୁଲ ଗଲା ପରେ ଟିକେ ମନେ ପଡ଼ିଲା। ମୁଁ କହିଲି ଟିକେ କଲ୍ କରିିକି କ କଥା ହେଇଯିବା।
ଆଜ୍ଞା, ମୁଁ ଏଠି ବସି ପେ ପେପର ପଡୁଥିଲେ ତ, ବା। ହେଲୋ।
ଆଜ୍ଞା ଆଜ୍ଞା, ସମ୍ବାଦ ପଢ଼ୁଥିବେ?
ଆଜ୍ଞା, ସମ୍ୱାଦ ପଢୁଥିଲି। ଆଉ ଆପଣ ଫୋନ କଲେ ଆଉ। ସବୁ ଖବର ଦେଖୁଥିଲି ସବୁ। ଆମ କଣ ଦେଶ ବିଦେଶରେ ହଉଛି ସବୁ।
ଆଜ୍ଞା, ଆଜିର ଖବର କାଗଜରୁ କଣ ପଢ଼ିଛନ୍ତି?
ହଁ, ସବୁ ପଡ଼ିଛି ସବୁ ଦର ବୁଦ୍ଧି ଏଇ ସବୁ ଚାଲିଚି ଯାହା। ଆଉ କଣ? ଟିକେ ରାଶି ବି ମୁଁ ଟିକେ ଦେଖେ। ହଁ ଆଜି ମୋର ରାଶିଟି ଭଲ ଅଛି କି ନାହିଁ। ଏସବୁ ବିଷୟରେ ପଢ଼ଥିଲି ଆଉ ଆପଣ ଫୋନ କଲେ ଆଉ
ଆଜ୍ଞା, ଆଜ୍ଞା। ଆପଣ ରାଶି କି ବିଶ୍ୱାସ କରନ୍ତି, ଯାହା ସବୁ ଆସେ, ନାଁ?
ଏମିତି ଏମିତି ଦେଖେ ମତେ ଭଲ ଲାଗେ ଟିକେ ଆଉ। କଣ ଆଜି ଦିନଟି କେମିତି କଟିବ କଣ? ଅଛନ୍ତି ଏବେ ଏବେକା ଲୋକ ବି ରାଶି ଉପରେ ବିଶ୍ୱାସ କରୁଛନ୍ତି। ରାଶି ଫଳ ଉପରେ। ଆଉ ଆପଣ କଣ ରାଶି ଫଳ ଉପରେ ବିଶ୍ଵାସ କରନ୍ତି ନା ନାଇଁ?
କରନ୍ତ, ମୁଁ କରେ କିନ୍ତୁ, ଉ ସେମିତି କିଛି କର୍ମକୁ ନେଇକି ବି ବିଶ୍ଵାସ କରେ
ଆଜ୍ଞା, କର୍ମ ତ ଆମ ଜୀବନରେ ନ କଲେ କିଛି ହବନି। ତଥାପି ଏଥିରୁ ବି ଟିକେ ଟିକେ ରହିବା ଦରକାରେ। ଆଉ ନାଇଁ କି? ଆମ ଜୀବନ ଶୈଳୀରେ ଆଉ।
କିନ୍ତୁ ଏଇଟା ଅଛି ସତ ଦେ ଯିଏ ଯୋଉ କର୍ମ କରୁଥିବ, ନିଶ୍ଚିନ୍ତ ସେ ମାନେ ଭଲ କର୍ମ କର ଥିଲେ ଭଲ ଫଳ ହିଁ ପାଇବେ। ଖରାପ କାମ କରିଥିଲେ ସେ ଯେମିତି ହେଲେ ଫୁଣି ଆପଣଙ୍କ ପାଖକୁ କି ସେ ଖରାପ କାମ ଆସିବ।
ଆଜ୍ଞା ଆଜ୍ଞା। ଏଇତ ଆମର ସବୁ ଗରୁଡ ପୁରାଣରେ ଲେଖା ହେଇଛି ନା ଆମେ ସବୁ ପଢିଚେ। ଗୀତା ଭାଗବତ ସବୁ ତ ଆପଣ ପଢୁଥିବେ ସବୁ ଜାଣିଥିବେ ଆଉ। ଆଜିକାଲି ତ ସବୁ ପଢୁଛନ୍ତି।
ଛନ୍ତି ବାପା ମାଆଙ୍କୁ ଅତ୍ୟାଚାର କରିବା ଆଉ କିମ୍ବା ଯେଉଁ ଆମର ଯେତିକି ସବୁ ଅସୁବିଧା କରୁଛନ୍ତି। ଅନାଥ ଆଶ୍ରମ ନେଇ ଛାଡୁଛନ୍ତି ଇଏ କରୁଛନ୍ତି। ସେମାନେ କଣ ବୁଝୁଛନ୍ତି। ନିଜେ ଯାହା କରୁଛନ୍ତି ତାଙ୍କର ବି କେବେ ପୁଅ ଥିବେ। ସେମାନେ ବି ଭବିଷ୍ୟତରେ ଏମିତି କରିବେ। ସେଥିଲାଗି ତ ଏମତି କଷ୍ଟ ପାଇବେ ସେ ଯେତେବେଳେ ଜାଣିପାରିବେ।
ଆଜ୍ଞା ଠିକ କହୁଛନ୍ତି। ନା ଏବେ ତ ମାନେ ସରକାର କହିଚି ଆମେ ଦୁଇ ଆମର ଦୁଇ। ତଥାପି ଆହୁରି ପିଲା ଜନ୍ମ କରିକି ନେଇକି ଝିଅ ବା ଠାରୁ ରାସ୍ତାଘରରେ ଫିଙ୍ଗି ଦଉଛନ୍ତି
ଯେ
ଅଳିଆ ନର୍ଦ୍ଦମାରେ ଫିଙ୍ଗି ଦେଉଛନ୍ତି। ଏସବୁ କଣ ଠିକ ହଉଛି?
ଏମିତି କିି ବି ପେଟ ଟରୁ ମାନେ ସିଏ ଆମର ଯେଉଁ ଯେଉଁଟାକି ଆମର ବିରୁଦ୍ଧରେ ଆଇନ ବିରୁଦ୍ଧରେ ତାକୁ ଚାରି ମାସରେ ଏଇ ଆମର ଲିଙ୍ଗ ଶେଷ କରିବା ପାଇଁ ସେଟାକୁ କରିକି ବି ପିଲାଙ୍କୁ ପେଟ ଭିତରୁ ମାରି ଦଉଛନ୍ତି।
ମାରି ଦଉଛନ୍ତି। କେତେ ସେ ମାନେ ପାପ କରୁଛନ୍ତି। ଏଇ ସବୁ ପାପ ବି ତାଙ୍କ ଉପର ବାଲା ହାତରେ ସବୁ ଲେଖା ହଉଛି ଖାତାରେ।
କେମିତି ଏମିତି କଷ୍ଟ କରୁଛନ୍ତି? ପିଲାମାନେେ ଟିକେ ପଡିଗଲେ ଆଁ କଷ୍ଟ ଲାଗୁଚି କେତେ। ଟିକେ ଖଣ୍ଡିଆ ହେଇଗଲାଠୁ ସେ କେମିତି ମାରି ଦଉଚନ୍ତି ପେଟ ଭିତରୁ।
ଆଜ୍ଞା ବା ଏଇନୁ କେଜାଣି ଏମିତି କରୁଚନ୍ତି କାମ। ତା ଦେହେରେ ବି ଯୋଉ ପୁଅ ପାଇଁ ପୁଅ ଆଶା ପାଇଁ ସବୁ ଝିଅ ମାନଙ୍କୁ ମାରି ଦିଆ ହଉଛି। ପୁଅ ଝିଅ ତ ସମାନ୍। ଆଜ୍ଞା। ଝିଅ ମାନେ ବି କେତେ ଆଗକୁ ଝିଅ ମାନେ ବି କେତେ ଆଗକୁ ଗଲେଣି ଏବେ ସବୁ ନିଉଜ୍ ଉଁ ସମ୍ବାଦ ଟିଭି ସବୁଥିରେ ତ ଆପଣ ଦେଖୁଥିବେ।
ଆଜ୍ଞା ଆଜ୍ଞା।
ପୁଅ ମାନେ କଁ ଝିଅ ମାନେ କଁ ସମସ୍ତେ ସମାନେ। ବାପା ମା ପାଇଁ କିନ୍ତୁ ଏବେ କିଛି ବି ନାରୀ ଅଛନ୍ତି ଉଁ ଘର ଲୋକ ବି ଅ ଅଛନ୍ତି ଝିଅ ମାନଙ୍କୁ ଉପରେ ବହୁତ ଅତ୍ୟାଚାର କରୁଚନ୍ତି ତାଙ୍କୁ ମାରି ଦଉଚନ୍ତି ତାଙ୍କୁ ପୋଡି ଦଉଚନ୍ତି ଏଣେ ବି ଯୋଉ
ଆଜ୍ଞା ଏମିତି କି ଯୌତୁକ ଆଜ୍ଞା ଆଜ୍ଞା ଠିକ୍ କଥା।
ଏ ସବୁଜ ନିଉଜ୍ ଡେଲି ପଢି ପଢି ଆଉ କଣ ଏଇଗୁରା ସବୁ ଏବେ ଆମ ଆଇନ୍ ଠିକ୍ ଠାକ୍ କାର୍ଯ୍ୟ ବି କରୁଚି ଆଇଁସ କଳା ବି କଡାକଡି ଅଛି। ଏମିତି ଚାଲିଚି ଆଉ କଣ କଣ? ଆଉ ଆପଣ କଣ ସବୁ ଟିଭି ଫିଭି ଦେଖା ଦେେଖି କ କରନ୍ତି ନାଇଁ ସମ୍ବାଦ ଫମ୍ବାଦ ପଢନ୍ତି ନା ନାଇଁ? ହ
ସେମିତି ସମୟ ହେଲେ ଟିକେ ଟିକେ ପଢ଼େ ନ୍ୟୁଜ୍ ବି ଦେଖେ ଆମର ଟିଭିରେ ବେଳେବେଳେ। ସବୁବେଳେ ତ କାମରେ ରହିଯାଉଚି ନା ଘରେ ମୁଁ ଏକୁଟିଆ। ଆଉ ସବୁ କାମ କରିବାକୁ ପଡେ ତା ଭିତରେ ସମୟ ବାହାର କରି ଟିକ୍ ଟିକେ ଟିକେ ଆମର ଯୋଉ ଯେତେକ ବନ୍ଧୁ ଵର୍ଜନ ଅଛନ୍ତି ତାଙ୍କ ପାଆକୁ ଟିକେ ଟିକେ କଥା ନହେଲେ ସେମାନେ ଯାହା ବେଲେ ତାଙ୍କର ଟିକ୍ କି ଭଲ ମନ୍ଦ ଦେହ ପାଅ ଭଲ ଅଛି କି ନାହିଁ ଏସବୁ ବିଷୟରେ ଜାଣିବା ପାଇଁ କଲ୍ କରେ।
ଆଉ ଆପଣଙ୍କ ପା ମୁଁ ଯେତେବେଳେ ଗାଁକୁ ଯାଇଥିଲି ଆପଣଙ୍କର ତ ସବୁ କଣ ବନ୍ଧୁବାନ୍ଧବ ଆସିଥିଲେ ରଜକୁ ସବୁ ପଳେଇଲେଣି?
ରଜକୁ ସବୁ ଆସିଥିଲେ ଏବେ ପଳେଇଚନ୍ତି କାହିଁକି ପିଲାଙ୍କ ସ୍କୁଲ ଖୋଲିଗଲା।
ଆଉ ଆପଣ କଣ ରଜରେ ସବୁ କଲେ କହୁନାହାନ୍ତି କଣ ସବୁ କଲେ କଣ ସବୁ ଉଁ ପାଳନ କଲେ କୁଆଡେ ବୁଲାବୁଲି କଲେ ସବୁ କୁହନ୍ତୁ ଟିକେ।
ହ ରଜ କ ପିଲା ହେଲା ପରେ ତ ଆପଣ ଜାଣିଥିବେ ଆପଣଙ୍କର ବି ପିଲା ଅଛି। ରଜ୍ ପିଲାଙ୍କ ରଜରେ ଆମ ରଜ। ନାଇଁ କି? ଆମର ଆଉ ସେ ନୂଆ ଡ୍ରେସ୍ ପିନ୍ଧିବା ହଉ ନୂଆ ଶାଢୀ ପିନ୍ଧିବା ହଉ ଯାହାବି ହଉ ପିଲାମାନେେ ଖୁସି ଖୁସି ହେଲେ ଆମେ ଖୁସି ହବା।
ଆଜ୍ଞା।
ସେମାନେ ଯଦି ଟିକେ ନୂଆ ଡ୍ରେସ୍ ଖଣ୍ଡେ ପିନ୍ଧିଲେ ଆମର ଅତୀତ କଥା ମନେ ପଡ଼ିଯାଏ ଛୋଟବେେଳର କଥା।
ଆଜ୍ଞା ଆଜ୍ଞା।
ଆମେ ବି ଦିନେ ଏମିତି ଅଳଦା ପିନ୍ଧି ଡେସ୍ ପିନ୍ଧି ଆମର ଦୋଳି ଖେଳିବା ହଉ ପିଠା ଖାଇବା ହଉ
ମାନେ ଏଇ ସବୁ ଜିନିଷ ପାଳନ କରୁଥୁଲୁ। ଏବେ ମ୍ୟାରେଜ୍ ପରେ ଆମ ଛୁଆଙ୍କ ଖୁସିରେ ମାନେ ବିବାହ ପରେ ଆମ ଛୁଆ ଖୁସିରେ ଆମେ ଖୁସି। ଛୁଆମାନେ ପାଳନ କଲେ ସେଇଥିରେ ଆମେ ଖୁସି ନାଇଁକି? ଆଉ କଣ ସବୁ ପିଠା ପଣା କରିଥିଲେ କିଛି କହିଲେନି। ପିଠା ପଣା କରିଥିଲେ କିଛି ଦେଲେନି ବି। ପିଠା ପଣା କିଛି ପଠେଇଲେନି ଆମ ପାଇଁ ପୋଡ ପିଠା ଟିକେ ମୁହାଣ୍ଡି ଟିକେ। କିଛି ଦେଲେନି କଣ କଣ କରିଥିଲେ କହୁନାହାନ୍ତି।
ଆପଣ ଘରଟା ଟିକିେ ଦୂର ହେଇଯାଉଛି ତ ମୁଁ ସେଥିପାଇଁ ପଠେଇ ପାରିଲିନି ଯଦି ପାଖରେ ଯଇଥାନ୍ତ ନିଶ୍ଚିନ୍ତ ପଠାଇ ଦେଇଥାନ୍ତି। ଏବେ ଏଥରକୁ ଆସନ୍ତୁ ମୁଁ ପୋଡ ପିଠା ମୁହାଣ୍ଡି ପିଠା ଇଟିଲି ପିଠା ସବୁ ପିଠା କରିଦେବି ଆ
ଧନ୍ୟବାଦ। ଯା ହଉ ଏତିକି କହିବାର ଆ ମତେ ବହୁତ ଖୁସି ଲାଗିଲା ତେଣିକି ଦିଅନ୍ତୁ ନ ଦିଅନ୍ତୁ।
ନାଇଁ ଦେବି ନିଶ୍ଚିନ୍ତ।
ହୁଁ। କହିଦେଲେ ସେଇଟା ତ ଆମ ପାଇଁ ବଡ କଥା କହିବଟା ବି ସ୍ନେହ ସଦାରେ ବନ୍ଦା ଜାଣିଲକି। ଆଉ କଣ ତମ ଝିଅ ଆଜ୍ଞା।
ଆଜ୍ଞା ମୁଁ କହିଲି ନାଇଁ ଆଜି ଜୀବନ କାଲିକି ନହିଁ ମାନେ ମୁଁ ଆପଣଙ୍କୁ କିଛି ଦଉନା ଆପଣ କିଛି ମତ ଦଉନାହାନ୍ତି ବୁଝିପାରୁଛନ୍ତି। ଆମର ହେଲା ଗୋଟେ ଗୋଟେ ପଦ କଥାରେ ଗୋଟେ ମଣିଷ ମନ ମହିଯା ଗୋଟେ କଥାରେ ନାହିଁ। ସେମିତି ହଉ ଯଉ ମଣି କଥାବତା ହଉଛନ୍ତି ମିଠ
ବଡ ମାନକୁ ସମ୍ମାନ ଆଦର ସାନମାନଙ୍କୁ ସ୍ନେହ ଏସବୁ ତ ଆମେ ନ କଲେ ଆମ ଦୁନିଆ କେମିତି ଚାଲିବ କହୁନାହାନ୍ତି।
ଆଜ୍ଞା ଆଜ୍ଞା ଗୋଟେ ପରିବାର ସ୍ନେହ ସଦା ସବୁ କିଛି କି ସମାନ କ ନେଇକି ଗଠିତ ହୁଏ।
ଆଜ୍ଞା ଯାହା ହଉ ଶୁଣିକି ଖୁସି ଲାଗିଲା। ତମେ ଆପଣ ଏତେ କଥା ଜାଣିଛନ୍ତି ମତେ ବି ବୁଝଉଛନ୍ତି। ବଡ ହିସାବରେ ବହୁତ ଖୁସି ଲାଗୁଛି।
ଆଜ୍ଞା ଆଜ୍ଞା ଆପଣଙ୍କର ପୁଅ ଝିଅ ଗୋଟେ ପୁଅ।
ଆଜ୍ଞା ଗୋଟିଏ ପୁଅ ଯାଇଥିଲ ଗାଁକୁ ଆପଣ ଦେଖିନାହାନ୍ତି କି?
ଗୋଟେ ପୁଅକୁ ଦେଖିଛି ଆଉଝିଅ ଗୋଟେ କରୁନାହାନ୍ତି।
ନାଇଁ ଆଜ୍ଞା ଏବେ ନୁହେଁ ଯାଉ ଆଉ ଦେଖିବା କି ଏଠି ଛୋଟ ଛୁଆଟି ନା। ଆକୁ ତିନି ଚାରି ବର୍ଷ ହେଇଛି। ସେଥିପାଇଁ ଆଉ ଆଗକୁ ଆଉ ଗୋଟେ କରିବା ପାଇଁ ମୁଁ ଏତେ ଧ୍ୟାନ ଦେଇନି। ଆଉ ଛୋଟ ଛୁଆ ମାନେ ଜାଣିପାରୁଛ ତାଙ୍କର କେତେ କାମ। ତାଙ୍କୁ କହିଦବା ଗାଧେଇଦବା ତା ଦେହରେ ପୁଣି ଘର କାମ କରିବା। ଏଇ ସବୁ ଜାଗତୀୟ କାମ ରହୁଛି।
ତାକୁ ସବୁ କାମ କଲା ବେଳକୁ ଏଇ ତ ଆମ ଦିନ ବିତି ଯାଉଛି ଆଉ ଗୋଟେ ଛୁଆପତି ଏତେ ମାନେ ଇଏ ହେଇନି ହବ ଆଗକୁ ଦେଖ
ନାଇଁ ନାଇଁ ଯାହା ବଳେ ସରକାର ନିୟମ ପାଳିବ ଆମେ ଦୁଇ ଆମର ଦୁଇ ବାସ ସେତିକିରେ ଆମର ଗୋଟେ ପୁଅ ଗୋଟେ ଝି ହେଇଗଲେ ଶୁଖିପରିବା
ଆଟା ପୁଅ ହଉ ଆଉ ଦିଟା ଝିଅ ବି ହଉ। ସେଇଥିରେ ମଣିଷ ଖୁସୀ ରହିବା ଜରୁୀ କିନ୍ତୁ କଣ କରିବି ଆମ ସମାଜରେ ଯଦ ପୁଅ କୁ ବଂଶଧର ବୋଲି ମାନ ଯାଇଛି ତଥାପି ସେଇଥିରେ ମାନେ ଇଏ କରିବାକୁ ବ୍ୟସ୍ତ ଏଇ ନକାରାତ୍ମକ ଜିନିଷ ମୁଣ୍ଡରୁ କାଢୁନାହାନ୍ତି ଲୋକମାନେ। ଆପଣ ସେ ବିଷୟରେ କିଛି କହୁନାହାନ୍ତି ଟିକେ ଶୁଣିକି ଖୁସି ଲାଗିବ। ମାନେ ଆପଣଙ୍କ ଚିନ୍ତାଧାରା କଣ ପୁଅ ଝିଅ ସମାନ ନା ନାଇଁ।
ପୁଅ ଝିଅ ଉଭୟ ସମାନ। ବୁଝିପାରିଲେ ଏମିତିକ ମାନେ ପୁଅ ଠାରୁ ଗୋଟେ ଝିଅର ଆପଣ ବି ଝିଅ ଗୋଟେ ମୁଁ ବି ଝିଅ ଗୋଟେ ଆମେ ହେଲେ ଦୁଇ କିଲୋର ମାନେ ଦୁଇ କିଲୋ ହିତା ପାଇଁ ଆମେ ଦୁଇତା ଆମ ନା ଦିଆହେଇଛି। ଯିଏ କିି ଆମେ ବାପଘର ଲୋକମାନଙ୍କ କଥା ଭାବିବା ସହି ତ ଆମେ ଶାଶୁୁଘର ଲୋକଙ୍କ ମାନ କଥା ଭାବୁ। ସେଇଟା ଯୋଉଟା କି ପୁଅ ମାନଙ୍କ ପାଖରେ ନଥାଏ। ପୁଅ ମାନଙ୍କ ଦିଇଟା ପରିବାରକୁ ନେଇକି ଏ ରଖିପାରିବେ ସମାଳି ପାରିବେ କି, ପାରିବେନି। ଯାହା ଦେଲେ ସେ ତାଙ୍କ ଘର ଟା ତାଙ୍କର ଦାୟିତ୍ଵ ହେଲା, ପୁଅ ମାନଙ୍କର।
ସେଇ ଦିନିଷଟା ଆଜ୍ଞା। ଯେହେତୁ ଝିଅ ମାନେ ବାହା ହେଇକି ପଳେଇ ଯାଉଛନ୍ତି ଅଲଗା ଘରକୁ ପୁଅ ମାନେ ମାଙ୍କ ବାପାଙ୍କ ପାଖ ପାଖରେ ରହୁଛନ୍ତି। ତାଙ୍କ ବୋହୂ ଆଇଲେ ତାଙ୍କ ସବୁ ସେବା କରୁଛନ୍ତି। ଝିଅ ରୂପରେ ମାନଙ୍କର ଆମେ ଯେନ୍ତି ପଦା ଘରକୁ ବାହା ହେଇକି ଯାଉଚେ ଝିଅ ବୋହୁ ହେଇକି, ସିଏ ସେନ୍ତି ଝିଅ ମାନେ ଆସୁଛନ୍ତି ଆମ ବାପା ମାଙ୍କୁ ସେବା କରିବାକୁ, ଏଇ ସବୁ ଉଁ ଚାଲିଛି ଆଉ।
ଆଜ୍ଞା। ମୋ ମତରେ ଦୁଇ ଜଣ ସମାନ। କାହିଁକି ନା ଅ ପୁଅ ଗୋଟେ ପୁଅ ଟିକି ଯେମିତି ତା ମା ବାପା କଷ୍ଟ ଦେଇ ଜନ୍ମ କରିକି ବଡେଇ କୁଡେଇ ମଣିଷ କରି ଛନ୍ତି, ଗୋଟେ ଝିଅକୁ ବି ସେମତି ତା ମା ବାପା ଜନ୍ମ ଦେଇକି ଏମିତି କି ତାଙ୍କୁ ତାଙ୍କୁ ତ ବେଶୀ କଷ୍ଟ ହଉଥିବ କାରଣ ସିଏ ତାଙ୍କ ଘରୁଠୁ ଟଲ ହିଁ ତାଙ୍କର ମାନେ ଗୋଟେ ଶାଶୁ ଅଲଗା ଘରକୁ ବିଦା କରି ଦଉଛନ୍ତି।
ଆଜ୍ଞା, ଠିକ କହିଛନ୍ତି। କେତେ କଷ୍ଟ ସେ
ଅଁ ପରଲୋକଙ୍କୁ ସମସ୍ତିଙ୍କି କେତେ ନିଜର କରି ଆପଣେଇକି ଗୋଟେ ପରିବାରକୁ ସମାଳିବା କମ ମାନେ କଷ୍ଟ। ନି
ଠିକ କହୁଛନ୍ତି, ଆପଣ ଠିକ କ, ଆଜ୍ଞା। ମୁଁ ଆପଣଙ୍କ କଥାରେ ଏକମତ। ଆପଣ ଠିକ କହୁଛନ୍ତି। ଯାହାହଉ ଆପଣ ଏତେ ବିଷୟରେ ଏତେ ଦିନିଷ ସେ ସବୁ ଜାଣିଛନ୍ତି ତାହେଲେ ସବୁ ଉଁ ନ୍ୟୁଜ ଫ୍ୟୁଜ ପଢୁଛନ୍ତି, ସମ୍ବାଦ ପଢୁଛନ୍ତି। ବହୁତ୍ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ ଆପଣ କଣ ସବୁ ଖିଆପିଆ କରିଥିଲେ?
ଆଜ୍ଞା?
କଣ ସବୁ ଖିଆ ପିଆ ସକାଳ ଜଳିଖିଆ କଣ ଖାଇଥିଲେ କଣ?
ସକାଳେ ଜଳଖିଆ ରୁଟି ତରକାରୀ ଖାଇଥିଲି। ଏବେ ଯାଉ ଚି ରୋଷେଇ ଷ୍ଟାର୍ଟ କରିବି। ମୁଁ କହିଲି କିି ଟିକିଏ କଥା ହେଇଯାଏ। ଆଁ ତାପରେ କରିବି ରୋଷେଇ, ପିଲାମାନେ ଆସିଲେ ଖାଇବେ।
ହଉ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି। ଆଉ ଏମିତି ମଝିରେ ମଝିରେ ଆପଣ ଫୋନ ବି କରୁଥିବେ।
ଆଜ୍ଞା ଆଜ୍ଞା। ମଝିରେ ମଝିରେ ଆପଣଙ୍କ ଯେବେ ଯେବେ ବି ମନ ପଡିବ ସେବେ ବି କଲ୍ କରିବେ, ମୁଁ ଆପଣଙ୍କ ସହିତ କଥା ହେବି। ଯେତେ ବ୍ୟସ୍ତ ଥିଲେ ବି
ଆଜ୍ଞା। ଆପଣଙ୍କ ସାଙ୍ଗରେ କଥା ହେଇକି ବି ଖୁସି ଲାଗିଲା। ଆଉ ଘରେ ସମତକ ବିଷୟରେ ନିଜ ଆପଣାର ଲୋକ ବିଷୟରେ ବି ଜାଣିଲେ ଓଡିଶା ବିଷୟରେ ବି ଜାଣିଲୁ। ଆମ ଓଡିଶାରେ ବି କଣ ହଉଛି ଜାଣିଲୁ। ସବୁ ଜିନିଷ ଜାଣିବାକୁ ପାଇଲୁ ଆଉ। ଆମ ପରମ୍ପ ଖରା ବିଷୟରେ, ଆଜ୍ଞା। ଭଲଲାଗିଲା। ଧନ୍ୟବାଦ, ଥ୍ୟାଙ୍କ ୟୁ।
କୁଛି ଧନ୍ୟବା
ଆଜ୍ଞା।